ହାଲୋ।
ଆଜ୍ଞା।
ଆଜ୍ଞା ନମସ୍କାର୍।
ହଁ ନମସ୍କାର୍।
କିନ୍ତୁ ଫୋନ୍ ପେ ହାଲୋ ଆଜ୍ଞା ଆଉ କଁ କରୁଛନ୍ତି ଆଜ୍ଞା। ହଁ ମୁଁ ମଧ୍ୟ ବଛି ଅଛି ଆଚ୍ଛା। ତାପରେ ଯେହେତୁ ଏବେ ଟିକେ ଆଁ ମ୍ ଟିକେ ପାଗ ଟି ଆଁ ଉତ୍ତାପ ଉତ୍ତାପ ଅଛି ଏବେ ଟିକେ ପା ତାପ ତାପମାତ୍ରା ଅଧିକ ଅଛି ସେଥିଆଇଁ ଛାତ ଉପୁରେ ବସିଚି ପବନ ଟିକେ ଅଚି ଟିକେ ଛାତ ଉପରେ ବସିଚି ଆପଣ
ଆଁ ମୁଁ ବସିଚି ଛାତ ଉପରେ ସେ ପବନ ଖାଉଚି। ଆପଣଙ୍କ ଏବେ ଦିହ କେମିତି ଅଛି?
ହଁ ମୁଁ ସୁସ୍ଥ ବହୁତୁ ମୋ ତୁ ବହୁତୁ ଦେହ ଭଲ ଅଛି। ଆପଣଙ୍କର କେମିତି ଅଛି?
ହଁ ମୋର୍ ବହୁତ୍ ଭଲ ଅଛି। ଆପଣ ଘରେ କେମିତି ଅଛନ୍ତି?
ଆଜ୍ଞା ମୋ ପରିବାର ସମସ୍ତେ ଖୁସିରେ ଅଛନ୍ତି ଭଲ ଅଛନ୍ତି ଆପଣ
ହଁ ଆମ ବି ବହୁତ୍ ଭଲରେ ଅଛନ୍ତି।
ଆଜ୍ଞା ହଁ ଭାଇ ଶୁଣନ୍ତୁ ଆପଣ ଯେହେତୁ ମାନେ ଆଁ ମାନେ ଦେଶ୍ ବିଷୟରେ କିଛି ଜାଣିଛନ୍ତି ସେ ବିଷୟରେ। ଭାବୁଥିଲି ଗୋଟେ ଆପ ଆପ୍ ଦୁହେଁ ମିଶି ଗୋଟେ ଚଣ୍ଡିଖୋଲଲେ ଆଜ୍ଞା ଆଗେ କପଡା ଦୋକାନ ଟିଏ ଖୋଲିଆ।
ଆଜ୍ଞା।
ଆଜ୍ଞା ବସ୍ତ୍ର ଦୋକନ୍ ଟି ଖୋଲିଆ।
ଆଜ୍ଞା।
ହଁ ବାଇ ଯେହେତୁ ଆଜ୍ଞା ଯୋଉ ବସ୍ତ୍ର ବସ୍ତ୍ର ଦୋକାନ୍ ଟି ଖୋଲିଆ ଯେହେତୁ ଏ ଜାଣିଥିବେ ଆପଣ ତ ଆମ ବଜାରରେ ଯେହେତୁ ଏବ ଅ ଆଁ ମାନେ କପଡ଼ାର କିମ୍ବା ବସ୍ତ୍ରର ଅ ମାନେ ମାନେ ମାନେ ଲୋକ ଲୋକଙ୍କର ଅଧିକା ସଂଖ୍ୟାରେ ଖେଳୁଛନ୍ତି ସେଥିପାଇଁ ଆମ ଅଁ ମାନେ ଚ ମାନେ ମକେ ବଜାରରେ ମଧ୍ୟ କପଡା ଦୋକାନର ଅଭାବ ହେତୁ ଆମେ ଗୋଟେ ଦୋକାନ ଖୋଲିବା ଯାହା ଆଜ୍ଞା ଆ ସେଥିପାଇଁ ମୁଁ ଆପଣଙ୍କୁ କହୁଥିଲି ଆପଣ କିଛି ବି ଅର୍ଥ ଦେବେ ମୁଁ କିଛି ଅର୍ଥଦେବି ମିଶାଇକି ଆମେ ଆଜ୍ଞା ଆମେ ନିଶ୍ଚିନ୍ତ ସୁଃ କରି ଗୋଟେ
ଖୋଲିଆ।
ଆଜ୍ଞା ଗୋଟେ ଦୋକାନ ଟେ ଖୋଲିବା ଆଉ ଜାଗା ମଧ୍ୟ ଗୋଟେ ନେଇଯିବା କରିବା ଆଜ୍ଞା ଆପଣ ଆପଣ ମଧ୍ଯ ଆପଣ କଣ କହୁଛନ୍ତି କରିବା ତ?
ଆଜ୍ଞା କରିବା।
ଆଜ୍ଞା ଆପଣ କଣ କେତେ ଅର୍ଥ ଦେବେ କହୁନାହାନ୍ତି?
ଆଁ ଆମେ କରିବା କୋଉ ପଟେ କରିବା?
ଆଜ୍ଞା ଆପଣ ସେଇଟା ସ୍ଥାନ ଆ ଆମ ବଜାରରୁ ଆଜ୍ଞା ଆପଣ ବଜାରର ଗୋଟେ ସ୍ଥାନ ନିର୍ଦ୍ଦିଷ୍ଟ ସ୍ଥାନ ଦେଖିଦବା କେ ଟିକେ ଅର୍ଥ ବି କେତେ ସେ ଜେଗାର ଯେହେତୁ ଆମର ନିଜସ୍ଵ ଜାଗା ନାହିଁ ସେଠି ଯା ଭଡା ନେଇ କରିବାକୁ ପଡିବ ସେଥିପାଇଁ କିଛି ଜାଗା ଆମେ ନେଇଯିବା। ସେ ଜାଗା ନେଇକି ସେଠି ଆମେ ଆରମ୍ଭ କରିବା ଆଉ ଜିନିଷ ଗୁଡ ଆମେ ଆ ଯେପରି ଆ ଆ କଞ୍ଚା ମାାଲ ଆମେ ଅନୁଯାୟୀ ଆମେ ଜିନିଷ ଗୁଡିକୁ କିଣିବା ଏବଂ ଆ ସେଗୁଡିକୁ ଆ ଆଉ କିଛି ଲାଭ ରଖି ଆମେ ତାକୁ ବିକ୍ରୟ କରିବା।
କରିବା ଭଡା ଯୋଉ କେତେ କଣ ନେବେ ପଇସା ଜାଣିଛନ୍ତି?
ଆଜ୍ଞା ମୁଁ ସେ ବିଷୟରେ ଟିକେ ଆପଣଙ୍କ ସହିତ ଆ ଟିକେ ଉପରେ ଯାଇକି ଟିକେ ମାନେ ମୂଲ୍ୟ ଯୋଉ ଯୋ ମାନେ ମୁଖ୍ୟ ଯୋଉଠି କପଡା ଅ ବସ୍ତ୍ର ଦୋକାନ ସେଠି ଯାଇକି ଆମେ ସେଇ ବିଷୟରେ କଥାବାର୍ତ୍ତା ହେଇ କିପରି କେମିତି କିପରି କେମିତି ସେ କିପରି କିଣା ଯାଏ କିପରି ତାର ମୂଲ୍ୟ ରହେ କି କିପରି ବିକ୍ରି ହୁଏ ସେ ବିଷୟରେ ଆମ କିଛି ନହେଲେ ନହେଲେ ଆମେ କିଛି ସେ ବିଷୟରେ ଟିକେ ପଢେଇ ଆମେ ଦୋକାନଟିକୁ ଆରମ୍ଭ କରିବା ଆରମ୍ଭ କରିବା।
ଆରମ୍ଭ କରିବା ଯୋଉ କପଡା ଆମେ ବସ୍ତୁ କୋଉଠୁ ଆଣିବା?
ସେଟା ତ ଆପଣ କିଛି ଆଗେ ନିର୍ଦ୍ଦିଷ୍ଟ ଦିଗା ଟିକେ ଆଗେ ଦେଖିକି ଆମେ ସେ ବିଷୟରେ ଇଏ କଲେ ତାପରେ ପଛରେ ପରେ ଆଉ ସେ ବିଷୟରେ ଭାବିବା।
ଆଜ୍ଞା।
ହଁ ସେ ବିଷୟରେ ଭାବିବା ଆଉ ଆପଣ ଆପଣ କହୁନାହାନ୍ତି କିଛି କୁହନ୍ତୁ ମୁଁ ଯଦି କହୁଛି ଆପଣ ଦେଖୁଥିବେ ଆପଣ ଯ ଚଣ୍ଡିଗଡ଼ ମାରି ବଜାରରୁ ଯାଉଛନ୍ତି କିଛି କପଡା କିଣୁଛନ୍ତି ଯେମତି ବାଇକି ଜିନ୍ସ କିଣୁଛନ୍ତି ଆ କଟନ କିଣିଛନ୍ତି କିମ୍ବା ବିଭିନ୍ନ ପ୍ରକାର କପଡା କିଣୁଛନ୍ତି ଅ ସେଥିପାଇଁ ହଁ କହୁୁ ସେ କଣ ଦେଖୁଛି ଆଜ୍ଞା ସେ ବିଷୟରେ ଆପଣ ସେ ଜାଣିଥିବେ ଏବେ ଆପଣ ଯେହେତୁ ଏବେ ବଜାର ବଜାର କିଣୁଛନ୍ତି ଆପଣ ଜାଣିଥିବେ ଏବେ ବଜାରର ଅ ମାନେ ବଜାରରେ କିପରି ଲୋକଙ୍କୁ ଦରକାର କପଡା ସେଇ ଅନୁଯାୟୀ ଆମେ କପଡା କିଣିବା। ଆଜ୍ଞା କପଡ଼ା ଦରକାର
ଗାମ କିଣିବା କରିବା ସାଙ୍ଗ ହେଇକି କରିବା। କପଡ଼ା ଦୋକାନ ବସ୍ତୁ ଆମେ କରିବା ଚଣ୍ଡିଖୋଲରେ
ଆଜ୍ଞା।
ଗତିରେ କରିବା ମାର୍କେଟ୍ ଗତିରେ ହିଁ କରିବା।
ଆଜ୍ଞା ଆପଣ ଯଦି କିଛି ନହେଲେ ଅନ୍ୟ ବେପାର କରିବାକୁ ଚାଛନ୍ତି କହୁନାହାନ୍ତି ଆ ସେଇ ବେପାର ଆରମ୍ କରିବା।
ଆପଣ ତ କହୁଛନ୍ତି ବସ୍ତୁ କପଡା ଭଲ ହବ। ଡ୍ରେଶ ଭଲ ବେପାର ହିଁ ଯୋଉ ବିକ୍ରି ହବ। ହ
ଆ ଆପଣ କହୁଛନ୍ତି ଆମ କପଡ଼ା ଆଜ୍ଞା।
ଆମ କହୁଛି କରିବା ଆମେ ବସ୍ତନ କରିବା କପଡ଼ା କରିବା ଆଜ୍ଞା।
ଆଜ୍ଞା।
ହୁଁ ଆଉ କଣ ଆପଣ କହୁଛନ୍ତି ଆଉ କଣ କରିଥାନ୍ତୁ କି?
ଆଜ୍ଞା ଆଜ୍ଞା ଆପଣ ମୁଁ ଯୋଉ କହିଲେ ମୁଁ ସେଠି ଠିକ ଭାବିଲି ଆଉ ମୋ ଭାଇ ମଧ୍ୟ ପୂର୍ବରୁ କିଛି ଜାଗାରେ ରହିଥିଲେ କୋଉଠି ଆମ ଏଇଠୁ କିଛି ଦୂରରେ ଯ କିଛି କିଲୋମିଟର ଦୂରରେ ସେି ସେଠି ଆଜ୍ଞା ଶୁଣନ୍ତୁ ସେ କିଛି କିଲୋମିଟର ଦୂରରେ ଥିଲେ ଗୋଟେ ଦୋକାନରେ ଗୋଟେ ଦୋ ଦୋକାନ ରେ ଥିଲେ ସେଠୁ ସିଏ ମଧ୍ୟ ସେ ବିଷୟରେ ପଢିଛନ୍ତି ଜାଣିଛନ୍ତି। କି କିପରି ଏ ବସ୍ତ୍ରରେ ବେପାର ବେପାରରେ ଲାଭ ଅଛି। କ୍ଷତି ଅଛି ଆଉ ଏ ବିଷୟରେ ବହୁତ କିଛି ପଢିଛନ୍ତି ସେଥିପାଇଁ ସିଏ ମଧ୍ୟ କହିଲେ କହିଲେ କି ତୁ ଦେ ମୁଁ ସେଠି ଅଛି ମୁଁ ତୋତେ ଜିନିଷ ବସ୍ତ୍ର ଗୋଟେ ଯୋଗେଇଦେବି ତୁ ଅ ତୁ ଘର ମାନେ ଗୋଟେ ବଜାରରେ ଦୋକାନ ଖୋଲ ଖୋଲ ଖୋଲ ସେଥିପାଇଁ ମୁଁ ଆ ଆଜ୍ଞା ମୁଁ ଗୋଟେ ଦୋକାନରେ ଆଜ୍ଞା ସିଏ ସିଏ ଦୋକାନ ଅଛି ସିଏ ଅଛନ୍ତି ଯେହେତୁ ଗୋଟେ ଦୋକାନ ରେ ସେଥିପାଇଁ ସ ସେଠୁ କିପରି ଦୋକାନ କୋଉଠୁ ଆଣନ୍ତି ମୁଖ୍ୟରୁ କୋଉଠା
ଆଜ୍ଞା। ଆଜ୍ଞା ଆପଣଙ୍କ କଥା କିଛି ଶୁଭା ଯାଉନି କ୍ଲିୟର ଆଜ୍ଞା। ହ୍ୟାଲୋ ହ୍ୟାଲୋ
ଆାଣନ୍ତି ସେ ପାଇଁ ସେ ବହୁତ୍
ଆଜ୍ଞା ଆପଣ କଣ କରୁଥିଲେ କି ଏବେ?
ଆଜ୍ଞା ଆପଣ ମୋର ଟିକେ ଫୋନ ଟି ଆସିଥିଲା। ଭାଇ କଲ କରିଥିଲେ ସେ ବିଷୟରେ କଥା ହଉଥିଲି। ଆଜ୍ଞା ସେ ବିଷୟରେ କଥା ହଉଥିଲ କି ବଢିଆ ଯଦି କପଡା, ଆଜ୍ଞା ଯଦି ଶୁଣନ୍ତୁ ପ୍ରଥମେ ତ ଆମକୁ କପଡା ଦୋକାନ କରିବା ପାଇଁ ଗୋଟେ ନିର୍ଦିଷ୍ଟ ଡିଜାଇନ୍ ହେଲେ ତା ଆପଣ ତାକୁ ଡିଜାଇନ କରିବା ପାଇଁ ସଜେଇବା ପାଇଁ ଗୋଟେ ଥା ଥାକ ନି ଥାକ ଗୁଡିକ କରିବାକୁ ପଡିବ ଥାକ ଗୁଡିକ ପାଇଁ ବିଭିନ୍ନ ପ୍ରକାରର କପଡା
ଏ ମୁନେ ଏ
ଆଜ୍ଞା ଯେ ସମସ୍ତଙ୍କର କପଡା ର ପସନ୍ଦ ଏକା ନଥାଏ ଯେହେତୁ ଯେ ଧଳା ପସନ୍ଦ କରେ କିଏ କଳା ଆଜ୍ଞା ଆଇ କପଡା ଗୁଡକୁ ଆମେ କିଣିକି ଆଣିବା, ସେଗୁଡିକୁ ରଖିବା ବଜାର ର ଚାହିଦା ଅନୁଯାୟୀ। ରଖିଆ ଯେମତି କିଛି ଦିନ ଆପଣ ଯଦି
ଆମେ ଧର୍ଯ୍ୟ ଧରିଆ ଧର୍ଯ୍ୟ ଧରିଲେ କିଛି ଦିନ ଅପେକ୍ଷା କରିକି ସାଙ୍ଗ ହେଇକି ଦେଖିବା ଫାଷ୍ଟେ ମାର୍କ କେ ଯିବା ବୁଲିବା ଦେଖିିବା।
ଯେହେତୁ ନୂଆ ଦୋକାନ ଟି ଯେହେତୁ ନୂଆ ଦୋକାନ ଟି ଖେଲିବା, କିଛି ଦିନ ଧର୍ଯ୍ୟ ଧରିବାକୁ ପଡିବ। ଯେହେତୁ ନୂଆ ଦୋକାନ ନୂତନ ଦୋକାନ ଖୋଲିଆ ସେ ଚାଲିବା ଟିକେ କଷ୍ଟକର ହେବ ଆଉ ତାପରେ ଧୀରେ ଧୀରେ ଚାଲିଲା ପରେ ଚାଲିବ। ଆଉ ଧୈର୍ଯ୍ୟତା ରଖିଲେ ଯାଇକି କିଛି ଅ ଆଜ୍ଞା ଆପଣ କୁହନ୍ତୁ। ଆପଣ ଶୁଣନ୍ତୁ ବସ୍ତ୍ର ଯେମିତି ବସ୍ତ୍ର ଆପଣ ର ରଖିବେ ବସ୍ତ୍ର ବିଭିନ୍ନ ପ୍ରକାର ବସ୍ତ୍ର କିୟାସ ସାଟ୍ ନା ପ୍ୟାଣ୍ଟ ରଖିଲେ ସେଥିରେ ଗାମୁଛା ଲୁଙ୍ଗି ବିଭିନ୍ନ ପ୍ରକାରର ବସ୍ ତ୍ର ଆପଣ ଜାଣିଥିବେ ତ ସବୁ ଅ ଅନ୍ତ ଅନ୍ତଃସ୍ତ୍ର ଗୁଡିକ ମଧ୍ୟ ଆ ସେଥିରେ ସବୁ ସବୁ ରଖିବେ। ଆ ବେ
ଆଜ୍ଞା ଆପଣ ତାହଲେ କରିବା ସାଙ୍ଗ ହେଇକି ମାର୍କେ କେଟେ ଏଠି ଆମର ମାର୍କେଟେ କତିରେ କରିବା ଏଠି ଭଲ ଇଏ ହେବ ଭଲ ସ୍ଥାନ ଦେଖିକି ଟିକେ ଖୋଲିବା ଭାଇ ଙ୍କି କହିବ
ଆଜ୍ଞା ଆପଣ ଆପଣ ଆଜ୍ଞା ଆପଣ ଜାଣିଛନ୍ତି ତ ଚଣ୍ଡିଗଡ଼ ମାର୍କେଟରେ କେତେ ମାନେ ବଜେ କେତେ ଗୁଡିକେ ବଜାରରେ ଅଛି ଦୋକାନ ଗୁଡିକ ଅଛି।
ଏ ଦେଖି ଆମେ ମାର୍କେଟ୍ କତି କେଟେ କତିରେ ପାଖାପାଖି ଯାଇକି ଟିକେ ଖୋଲିବା ଟିକେ ଇଏ ଖୋଲିବା ଆଉ।
ହୁଁ ସେଥିରୁ ସେଥି ମଧ୍ୟରୁ ଯଦି ଆମେ ଏବେ ଛୋଟିଆଟି ନବା ଯଦି ସେ ବେପାରଟି ବଡ ହେଲା କିମ୍ବା ଭଲ
ରୁ ଧୀରେ ଧୀରେ ବଡ ହବ
ଆଜ୍ଞା ସେ ଦୋକାନ ଟିକେ ଚାଲିଲା ବା ସପ ଫଳତା ସହିତ ଚାଲିଲା ତାହେଲେ ଆମେ କିଛି ନୂତନ ବଡ କିମ୍ବା ବଡ ସୋ ଟେ କରିବା ସୋରୁମ୍ ଟେ କରିବା ଚେଷ୍ଟା କରିବା।
ଏ ଏଶୁ ରଖିଆ।
ଆଜ୍ଞା ଆପଣ କଣ ଏପଣ ଆପଣଙ୍କ ପାରେ ଅର୍ଥ ଅଛି ନା କିଛି
ଅର୍ଥ ଆଣିବାକୁ ପଡିବ ଅର୍ଥ ହେଇନା କିଛି ନହିଁ।
ହୁଁ ଆଜ୍ଞା ଆପଣ କୋଉଠୁ ଆଣିବେ ଭାବିଛ
ଭାବିବା ପାଇଁକି ଗୋଟେ ମୋ ଭାଇ ଅଛନ୍ତି ତାଙ୍କୁ କଲ୍ କରିକି ପଚାରିବି ସେ କହିବେ କିଛି ଅର୍ଥ ଆପଣଙ୍କୁ କଲ୍ କରିକିକହିବି।
ଆଜ୍ଞା ଆଜ୍ଞା ଆପଣ କିଛି ଅର୍ଥ ଆଣନ୍ତୁ ମୁଁ ଭାବୁଛି କି ଆ ଜମିକୁୁ ବିକ୍ରୟ କରି ସେଥିରୁ କିଛି ଅର୍ ତ ଆଣି ମୁଁ ମଧ୍ୟ ସେଥିରେ ଲଗେଇବି ଯେହେତୁ ଏ ଏଥିରେ ବହୁତ୍ ଉ ରିସ୍କ ଅଛି। ଆ ଆଜ୍ଞା ଏଥିରେ ମଧ୍ୟରେ ଯଦି ଆ ଆପଣଙ୍କ ବିକ୍ରୟଟି ନହେଲା ତାମଧ୍ୟରେ ବେପାର ବୁଢିବାରବି ସମ୍ଭାବନା ଅଛି। ସେଥିପାଇଁ ମୁଁ ଯଦି ଆପଣ ରିକ୍ସ ନେବେନି ତାହେଲେ କିଛି କରିପାରିବେନି।
ଆପଣ କହୁଛନ୍ତି କରିବା ସାଙ୍ଗ ହେଇକି କରିବା ଦ ଦୋକାନ ବସ୍ତ୍ର ଦୋକାନଟା ଫାଷ୍ଟ ଟିକେ ଛୋଟ କରିବା ଛୋଟରୁ ଟିକେ ମାନେ ଚାଲିବା ଟିକେ ଭଲସେ
ହୁଁ ଯେହେତୁ ଯେହେତୁ ଯେହେତୁ ଚିନ୍ତାଧାରାଟି ମୁଣ୍ଡକୁଆସିଛି। ଆମେ ଆରମ୍ଭକରି ସେ
ଆଜ୍ଞା।
ଆପ ଆରମ୍ ଆଜ୍ଞା ଆରମ୍ଭ କରିବା ଆଉ। ହୁଁ ହଁ ଆପଣ କଣ ଏବେ ଖାଇସାରିଲେଣି ନା ଆପଣ ବସିଛନ୍ତି।
ସିଏଇ ସାଧା ରୁଟି ପବନ ଖାଉଛି ଆପଣ।
ଆଉ ଆଜ୍ଞା ମୁଁ ଏବେ ବସିଚି କହୁନ ଆଉ। ଆପଣ କିଛି କିଛି ନାଇଁ ଶୁଣନ୍ତୁ ଏବେ ଫୋନ୍ ରେ ତ ଏପରି କଥାହେଇ କିଛି ଅ ନିଷ୍ପତ୍ତି ନେଇହବନି ଆପଣ କିଛିଦିନି କିଛି ଦିନି ପରେ ଆପଣ ଆସନ୍ତୁ ଘରକୁ ଆସନ୍ତୁ କି ଗାଁ କୁ ଆସନ୍ତୁ। ଦୁଇକୁ ଜଣବସିକି କିଛି ନିଷ୍ପତ୍ତିକରି ଆ କଥା କିଛି କରିବ। ଖାତା ପଢଡା ଲେଖା କରି ଆପଣ କିଛି କରିବା ଗୋଟେ ଆଉ। ଆପଣ ଠିକ ଅଛି ମୁଁ ରହୁଛି ଧନ୍ୟବାଦ ଇଏ।